ହ୍ୟାଲୋ।
ହ।
ହଁ ମ୍ୟାଡ଼ାମ ଶୁଭ ସକାଳ।
ହୁଁ।
ହାଲୋ ମୋ ଭଏସ୍ ହଁ ବହୁତ ବଢିଆ ମ୍ୟାଡ଼ମ୍ ଆପଣ କୁହନ୍ତୁ ଭଲ ଅଛନ୍ତି?
ହଁ ମୁଁ ବି ଭଲ ଅଛି।
ହୁଁ ହୁଁ ଆଉ ଆପଣଙ୍କ ସ ଘରେ ହାଲୋ।
ହଁ କହନ୍ତୁ କହନ୍ତୁ।
ହଁ ହଁ କା ଘରେ ସମସ୍ତେ ଭଲ ତ ମ୍ୟାଡ଼ମ୍?
ହଁ ହଁ ସାର୍ ଘରେ ବି ସମସ୍ତେ ଭଲ ଆଉ। ମୁଁ ବି ଭଲ ସବୁ ତ ଠିକ ଚାଲିଚି ଏବେ ଆଉ।
ଆଜ୍ଞା ଆଜ୍ଞା। ଆପଣ ତ ଏତେ ଖରାରେ ତ ବହୁତ ଗରମ ଲାଗୁଚି ରହିହବନି ଘରେ ତ ଜାଣିଛନ୍ତି ଆପଣ ବି। ଆଉ କିଛି କାମ କରିବା ବି ତ ମନେ ହଉନି ମାନେ ଯଉ କାମ ଏ ଗରମରେ କିଛି ଭଲ ଲାଗୁନି କରିବା ପାଇଁ। ଆଉ ଆମର ଏଇ ପର୍ବପର୍ବାଣ ତ ଜାଣିଛ ନ୍ତି ଆମର ବାର ମାସରେ ତେର ପର୍ବ କୁହନ୍ତି।
ହଁ ହଁ ବାର ମାସରେ ତେର ପରବ ଏଇଥରେ ଆମ
ଆମର ଆମର ନେକ୍ସଟ ତ ଗୋଟେ ପ
ଆପଣଙ୍କୁ କହୁ ଶୁଣି ବାକୁ ଭଲ ଲାଗେ ସେଇଟା ଟିକେ ମତେ କହିଲେ।
ଆଁ ଆମର ଏଇ ଜାଣିଥିବେ ଆମର ଏଇଟା ଦଶହରାଟା ଭଲ ଭଲ ଲାଗେ ମତେ। ଦଶହରା ଟାଇମ ରେ ଅ ଦୁର୍ଗା ପୂଜା ତ ହୁଏ ଜାଣିଥିବେ ଆମର ଦଶ ହରାରେ ବହୁତ ମାନେ ଜାକଜମକ ହୁଏ ଆମର ଏ ଏ ସାଇଡ଼୍ ରେ। ଟିକେ ମାନେ ସେଥିପାଇଁ ଗୁଟେ ଭଲ ଲାଗେ ଆପଣ ଦୁର୍ଗା ପୂଜା ଟା। ଆମର ଘରଟା ଅକ୍ଚୂଆଲି ବଲାଙ୍ଗୀର ଜାଣିଥିବେ ମାନେ ବଲାଙ୍ଗୀରରେ ଦୁର୍ଗା ପୂଜା ଟା ବହୁତ ଭଲ ଲାଗେ ମତେ ସାଙ୍ଗ ଗୁଡାକ ଅ ସାଙ୍ଗ ଗୁଡାଙ୍କୁ ନେଇକି କି ଆମେ ବହୁତ ବୁଲାବୁଲି କରିଥାଉ ଆଉ ଭଲ ଲାଗେ ଗୋଟେ ସବୁ
କି ଡ୍ୟୁଟି ରେ ଯଉ ଲୋକ ବି ଥାନ୍ତି କିଛି ଦିନ ଆମ ଏଇଠି ଛୁଟି ଦିଆଯାଏ ଦଶହରା ପାଇଁ।
ଓ ହୋ ହଁ ଦଶହରା ପାଇଁ ସ୍କୁଲ ଛୁଟି ଗୁଡାକ ବି ଦଶ ଦଶ ଦିନ ପାଇଁ ରହିଥାଏ ସେଇଟା ସ୍କୁଲ ଛୁଟିଗୁଡାକ। ସେଇ ଦଶ ଦିନ ଛୁଟିରେ ଵ ମାନେ ବୁଲାବୁଲି କରିବା ପାଇଁ ଗୋଟେ ଭଲ ଲାଗେ ଆଉ ସାଙ୍ଗମାନଙ୍କ ସହିତ ମଜା ମଇଲିସ। ଗୋଟେ ଭଲ ଲାଗେ ଫ୍ୟାମିଲି ସହିତ ଆମର ପରିବାର ସହିତ ବାହାରକୁ ବି ଯେମାନେ ଯିବାକୁ ପଡ଼ିଲା ଆପଣ ଜାଣିଥିବେ ଆମର ଦୁର୍ଗା ପୂଜା ଟା ବିସ୍ ମାନେ ବିଶ୍ଵ ପ୍ରସିଦ୍ଧ ଆମର କୋଲ କୋଲକାତା କୋଲକାତା ରେ ବେଶୀକ ସେଇଠି ହୁଏ ବେଶୀକି ଦୁର୍ଗା ପୂଜା ଟା ଲୋକମାନେ ସେଇଠିକି ହିଁ ସେଇଠିକି ବି ବହୁତ ଯାଆନ୍ତି।
ହୁଁ କୋଲକାତା କୁ ଦେଖି ଯାଆନ୍ତି ବାକି ମତେ ତ ସେମିତି ଲାଗିନି ଆ କାହିଁକି ନା ଆମ ଏପଟେ ବଢିଆ ହୁଏ।
ବହୁତ ବଢିଆ କରନ୍ତି ମ୍ୟାଡ଼ାମ ହଁ ଆଉ ଆପଣ କେମିତି କଣ ଦୁର୍ଗାପୂଜାରେ ଦେଖ ତ ବୁଲାବୁଲି କରୁଥିବେ? ସହିତ ସାଙ୍ଗମାନଙ୍କ ସହିତ କେମିତି କଣ କରନ୍ତି ଆପଣ?
ଆମେ ମୁଁ କହିଲି ନାଇଁ। ସେ ଟାଇମରେ ଟିକେ ଛୁଟି ହେଇଥାଏ ସାଙ୍ଗମାନେ ମିଶିକି ଆମେ ସବୁ ବୁଲା ବୁଲି
ଆପଣଙ୍କ ଭୟସ ଟା ଟିକେ ଭଲସ ଟିକେ ସେ ଆସୁନି ମ୍ୟାଡାମ। ଠିକ୍ ସେ। ଭୟସ୍ ଆସୁନି ଠିକସେ। ହାଲୋ ହେଲୋ। ହଁ ମ୍ୟାଡ଼ାମ ହାଲୋ କୁହନ୍ତୁ। ଟିକେ ଭୟସ ଟା ଟିକେ କଟୁଚି ମ୍ୟାଡାମ ଟିକେ ଆସୁ
ହଁ ହଁ ହଁ। ହଁ କଣ କହୁଥିଲି କି ଆମ ଏପଟେ ବି ବହୁତ ବଢିଆ ମୁଁ ଯୋଉ ଆପଣ କହୁଛନ୍ତି ବଲାଙ୍ଗୀର ବଲାଙ୍ଗୀର ଏରିଆରେ ମୁଁ ବି ଦେଖିଛି ଦୁର୍ଗା ପୂଜା ଟା ସେଠି ମୁଁ ଦେଖିଛି ବହୁତ ବଢିଆ ଦୁର୍ଗା ପୂଜା।
ଆଜ୍ଞା, ଆଜ୍ଞା ହଁ। ହଁ ସେଇଟା ତ ସବୁ ଜାଗାରେ ଏବେ କଲେଣି ପୁରା ସବୁ ପଡାରେ ବଲାଙ୍ଗୀର ସବୁ ପଡ଼଼ାରେ ମାନେ ଗୋଟେ ଗୋଟେ ନବରାତ୍ରି ହୁଏ। ନ ନଅ ଦିନ ପର୍ଯ୍ୟନ୍ତ ସେଟା ନଅ ଦିନ ଆଗ ଆଗରୁ ନବରାତ୍ରୀ ଷ୍ଟାଟ ହେଇଯାଏ ଆଉ ଗୋଟେ ଗୋଟେ ଜାଗାରେ ନବରାତ୍ରି କରନ୍ତିୁ ସେଇଟା ବହୁତ ଭଲ ସେ ଆକାରରେ ମାନେ ଜାକ ଜମକରେ କରିଥାନ୍ତି। ମାନେ ବଲାଙ୍ଗୀର ବାସୀ ତ ଦେଖନ୍ତି। ତା ଛଡା ଆମର ବାହାର ବି ଆସନ୍ତି, ବଲାଙ୍ଗୀରକୁୁ ମାନେ ଆ ଦେଖି ବହୁତ ଦୂର ଦୂରାନ୍ତରୁ ବି ଆସିଥାନ୍ତି, ଦେଖିବା ପାଇଁ।
ଆ ସେଇଟା ଆଜ୍ଞା। ହ୍ୟାଲୋ?
ସେଇ ଜାଗାରେ ମୁଁ ବି ଅଛି, ମୁଁ ବି ଯାଇଥିଲି, ସେମିତି ଦେଖିବାକୁ ଆଉ ସବୁ ଖଡାରେ ହୁଏ। ଆଉ ଏମିତି କି ଯୋଉ ମୂର୍ତ୍ତି ଟା ଭଗବାନଙ୍କ ମୂର୍ତ୍ତି ଟା ରଖାଯାଏ ନା। ହ ଲାଗେ କି ଲାଗେ କି ସ୍ଵୟଂ ସେ ଭଗବାନ ସେଠି ଠିଆ ହୋଇଛନ୍ତି।
ଆଜ୍ଞା, ଆଜ୍ଞା, ଆଜ୍ଞା, ଆଜ୍ଞା।
ତାଙ୍କୁ ଯୋଉ ତିଆରି କରାଯାଇଥାଏ। ସେଟା ଦେଖିବାକୁ ମତେ ବହୁତ ଭଲ ଆଉ ମତେ ଦୁର୍ଗା ପୂଜାରେ ଏଇଟା ବେଶୀ ଭଲ ଲାଗେ କି ଯୋଉ ଆରତି କରାଯାଏ। ଆରତି କରାଯାଏ ନା ସେଇଟା ଆ ଯୋଉଟା ଆମ ଆମ ଭାଷରେ ଆମେ କୁହନ୍ତି ଆଳତି କହନ୍ତି। ତ ସେ ଆଳତୀ ହଁ।
ହଁ ହଁ ସବୁ ସବୁଦିନ ସନ୍ଧ୍ୟାରେ ସେଇଟା ମାନେ ବାଜା ବଜେଇକି ଗୋଟେ ବାଜା
ବାଜା ବଜେଇକି ଘଣ୍ଟ ଶଙ୍ଖ। ପୁରା ବଜେଇକି ଆରତୀଟା କରାଯାଏ। ମତେ ସବୁଠାରୁ ସେଇଟା ବେଶୀ ଭଲ ଲାଗେ।
ଗୋଟେ ଘଣ୍ଟା ପୁରା ଘଣ୍ଟା ଦି ଘଣ୍ଟା ବି ଲୋକ ମାନେ ଅଛନ୍ତି, ବଜାନ୍ତି କଣ୍ଟିନ୍ୟୁସଲି ସେଇଟା ମାନେ ବଜାନ୍ତି। ସେଇଟା ଗୋଟେ ଭଲ ଲାଗେ। ତ ମାନେ ଶୁଣିବା ପାଇଁ ଭଲ ଲାଗେ। ମାନେ ସେଇଠିକି ଠିଆ ଛିଡ଼ା ହେଇକି ଅଧଘଣ୍ଟା ଘଣ୍ଟାଏ ଯେତେ ଯେତେପାଇଁ ବଜାନ୍ତି ବାଜାଟା। ମାନେ ଛିଡା ହେଇକି ଭଲ ଲାଗେ ଛିଡା ପାଇଁ, ଏମିତି ଲାଗିଛି ପୁରା ମନ ଟା ଶାନ୍ତ ଲାଗେ ପୁରା ଶୁଣିବାକୁ।
ପୁର ଶାନ୍ତ ଲାଗେ। ହଁ ପୁରା ଶାନ୍ତ ଲାଗି ଲୋକ ତ ସେଠି ପୁରା ମୁଗ୍ଧ ହେଇଯାଇଥାନ୍ତି। ସେଟା ଶୁଣିକି ପୁରା ସେ ତାଙ୍କୁ ଦେଖିବେ ସେ ମାହୋଲ ଟା ହିଁ ବହୁତ ବଢିଆ ଥାଏ।
ଯେତେ ଆପଣ ମୁଣ୍ଡରେ ମାନେ ଯେତେ ଦୁଃଖ ଥିବ ଯେତେ ମାନେ ଦୁର୍ଦ୍ଦଶା ଦିବସ ସେମାନେ ସବୁ ଭୁଲିଯିବେ ଶୁଣିଲେ ସେଇଟା।
ହଁ ହଁ ମତେ ସେଟା ହିଁ ବହୁତ ପସନ୍ଦ।
ଆଜ୍ଞା ଆମର
ଦୁର୍ଗା ପୂଜା ଆପଣଙ୍କ ଏରିଆରେ ଛାଡିକି ଆଉ ଅଲଗା କୋଉଠି ଦେଖିଛନ୍ତି ଦୁର୍ଗା ପୂଜା।
ନା ଦେଖି ତ ଯାଇନି, ମ୍ୟାଡ଼ାମ ମୁଁ ଶୁଣିଛି ମାନେ ଭଲ କରନ୍ତି ବୋଲି ଗୋଟେ। ମାନେ କୋଲକୋତା ରେ କଥା ଶୁଣିଥିଲି ଆଉ ଏବେ ବହୁତ ଜାଗାରେ ବି ହେଲାଣି, ସମ୍ବଲପୁରରେ ବି ହେଲାଣି। ମାନେ ବହୁତ ବଡ ବଡ ମାନେ ସହରରେ ବି କରିଚଳିଲଣି। ଆଗରୁ ତ ଗୋଟେ ବେଶୀ ଜାଗାରେ କରୁନଥିଲେ ଏବେ ମାନେ ମାନେ ଛୋଟ ଛୋଟ ସହରରେ ବି କରି ବସିଲେଣି ଦୁର୍ଗା ପୂଜା ଟା। ମାନେ ଆଗରୁ ବଡ ବଡ ସରରେ ହଉଥିଲା ହଉଛି। କିନ୍ତୁ ଏବେ ମାନେ ଛୋଟ ଛୋଟ ସହରରେ ବି କରୁଛନ୍ତି। ବେଶି ଆମେ ମୁଇ ବଲାଙ୍ଗୀରରେ ଯେହେତୁ ରହୁଛି ମୁଁ। ସେଥିପାଇଁ ବେଶୀିକି ମୁଁ ବଲାଙ୍ଗୀରରେ ହିଁ ଦେଖିଛି। ଅନ୍ୟ ଜାଗକୁ କି ଯାଇନାହିଁ। କେମିତି କଣ
ମୁଁ ବି ଆମ ଏରିଆରେ ଦେଖିଛି ସେଇଟା ପୂଜା।
ହଁ ସବୁ ଜାଗାରେ ତ ସେମିତି ଆଜ୍ଞା। ମାନେ ସକାଳୁ ସେଟା ସକାଳୁ ତ ପୂଜାପୂଜି କରନ୍ତି ସକାଳୁ ତ ସମସ୍ତେ କେହି ବୁଲାବୁଲି କରିବା ପାଇଁ ସେତିକି ଭିଡନ୍ ହନ୍ ନଥାଏ। ବେଶିକି ସନ୍ଧ୍ୟା ଟାଇମ ରେ ଯାଆନ୍ତି ସେ ଦୁର୍ଗାପୂଜା ଦେଖିବା ପାଇଁ। ଥଣ୍ଡା ଥଣ୍ଡା ଯାଆନ୍ତି ସମସ୍ତେ। ଆଉ ବେଶିକି ଯାଆନ୍ତି ସେ ଫ୍ୟାମିଲି ସହିତ ପରିବାର ସହିତ ଆମର ସାଙ୍ଗମାନଙ୍କ ସହିତ ବୁଲାବୁଲି ସନ୍ଧ୍ୟା ଟାଇମ ରେ ଦେଖିବା ସେ ଦୁର୍ଗା ପୂଜା ଟାଇମ ରେ ବହୁତ ପ୍ରୋଗ୍ରାମ ଗୁଡ଼ା ବି କରିଥାନ୍ତି।
ହ ହଁ ବ ପ୍ରୋଗ୍ରାମ ହେତା
କେତେଟା ଜାଗାରେ କେତେଟା ଜାଗାରେ କେତେଟା ପ୍ରୋଗ୍ରାମ ମାନେ ବି କରିଥାନ୍ତି। ରାତିରେ ବି ମାନେ ମାନେ କୋଉ କଂସ ଦରବାର ହେଲା କୋଉ ଆ ନାଟକ ହେଲା ମାନେ କେତେଟା ଜାଗାରେ କରିଥାନ୍ତି। ଆମ ବଲାଙ୍ଗୀରରେ ବି କେତେଟା ପଢାରେ ସେଟା କରଥାନ୍ତି ସେ ପଢାରେ ବି ମାନେ ବହୁତ ଗୁଡାଏ ଲୋ କ ଆସିଥାନ୍ତି ମୁଁ ବି କେତେ କେତେବେଲେ ଯାଏ ଟିକେ ମାଇଣ୍ଡ ଫ୍ରେଶ କରିବା ପାଇଁ। ମାନେ ମୁଁ ବି ଦି ଘଣ୍ଟା ଦି ଘଣ୍ଟା ରହିଯାଉ ବସିବି। ଦେଖିକି ଚାଲି ଆସେ ମ୍ୟାଡ଼ାମ।
ହ ତ ସେ ପଟେ ଉ ରଥଯାତ୍ରା ଟା ବହୁତ ବଢିଆ ହୁଏ।
ହଁ ହଁ ରଥଯାତ୍ରା ବି ତ ବହୁତ ବଢିଆ ହୁଏ ମ୍ୟାଡ଼ାମ।
ଜ ରକି ବଲାଙ୍ଗୀର ଏରି ବୋଲି ମୁଁ ଟିକେ ଶୁଣିଥିଲି। ତ ବଲାଙ୍ଗୀର କହୁଛା କଣ ଟିକେ କହିପାରିବେ?
ହଁ ବଲାଙ୍ଗୀର ଆମର ଜଗନ୍ନାଥପଡା ବୋଲି ଅଛି ଜାଗାଟି। ସେ ଜଗନ୍ନାଥପଡାରୁୁ ନେଇକି ଆମର ବିକ୍ରମ ଛକ ପର୍ଯ୍ୟନ୍ତ ଡେଲି ମାର୍କେଟ ଦେଇକି ସିଧା ସିଧା ବହୁତେ ଜାଗାରେ ର ହୁଏ ସେଟା ତ ଗୋଟେ ମେନ୍ ଜାଗା ସେଇଟା କରନ୍ତି ବହୁତ ଜାକ ଜମୟରେ ହୁଏ। ଏବେ ମାନେ ଜଗନ୍ନାଥପଡାରେ ତାପରେ ପ୍ୟାଲେସ ଲାଇନ ରେ ଅଛି। ତାପରେ ଏବେ ସେ ରୋଡରେ ମାନେ ବହୁତ ଜାଗାରେ ବି ଏବେ କରି ବସିଲେଣି ଆ ଆଗରୁ ଗୋଟେ ଦିଟା ଜାଗାରେ କରୁଥିଲେ ବଟ କିନ୍ତୁ ତାମାନେ ଆମର ଯୋଉ ଜଗନ୍ନାଥପଡା ବାସୀ ଯୋଉ କରନ୍ତି ଜଗନ୍ନାଥପଡାଟା ସେ ସେଇଟାକୁ ସବୁ ବଲାଙ୍ଗୀର ଅଧିକ କାଂଶ ଲୋକ ସେଇଠୀ କିି ବେଶୀକି ଯାକ ଜମା ହୁଅନ୍ତି ସେଇଠି। ଆଉ ସେଇଟା କଣ ରାସ୍ତାଟା ପୁରା ଲମ୍ବା ଅଛି ଯେହେତୁ
ହୁଁ।
ମାନେ ଜଗନ୍ନାଥ ପଡାଦୁର ନେଇକି ଆମର ସମଲେଶଵରୀ ମନ୍ଦିର ନେଇକି ସେଇଠି ଡେଲି ମାର୍କେଟ ତାପରେ ବିକ୍ରମ ଛକ ଦେଖି ବିକ୍ରମ ଛକ ରେ ସେଇଠି ରଖନ୍ତି। ସେଇଠି ଦ ମାନେ ରଥଯାତ୍ରା ସେଇଠି ସରିଲା ପରେ ତ ଆମର ମା ଜଗନ୍ନାଥ ଭଗବାନଙ୍କୁ ସେଇଠୁ ଓହ୍ଲେଇକି ସେଇଠି ଆମର ଦଶ ଦିନ ପର୍ଯ୍ୟନ୍ତ ରଖନ୍ତି ସେଇଠି ମାଉସୀ ମନ୍ଦିରରେ।
କୁହନ୍ତି ଦଶ ଦିନ ପର୍ଯ୍ୟନ୍ତ ପୁଣି ବାହୁଡା ଯାତ୍ରା ହୁଏ ଦଶ ଦିନ ପରେ। ବାହୁଡା ଯାତ୍ରା ପରେ ପରେ ସେଇ ଜଗନ୍ନାଥ ମର ମନ୍ଦିରଟା ଜଗନ୍ନାଥ ଆଉ ବଳଭଦ୍ରା ଆଉ ସୁଭଦ୍ରା କୁ ତା ସେଇଠି ନେଇକି ପୁଣି ଜଗନ୍ନାଥପଡ଼ା ମନ୍ଦିରରେ ଆମର ଯେଉଁ ଜଗନ୍ନାଥ ମନ୍ଦିର ଅଛି ସେଇଟାକି ଆଣିକି ରଖନ୍ତି ମ୍ୟାଡ଼ମ୍। ଆପଣ ଦେଖିଥିବେ ଆଉ କୋଉଠି ବି ଦେଖିଥିବେ କେମିତି
ଆପଣଙ୍କ ସେପଟୁ ମୁଁ ଆଉଠ ଜାଗା ବି ଦେଖିଛି ବହୁତ ବଢିଆ କରାଯାଏ ଯୋଉ ଆମ ପୁରା ତିନୋଟି ଯେନ୍ ଯେ ଯେପରିକି ଆମେ ରଥଯାତ୍ରା ପୁରୀରେ ତିନୋଟି ରଥ ଥାଏ। ହଁ ସେମିତି ଆପଣଙ୍କ ସେପଟେ ଗୋଟେ ପାଟନା ଗୋଡ ଏରିଆ ଅଛି ସେପଟେ ବି ତିନିଟା ରଥ ହିଁ ପୁରା ଟଣାାଯାଏ।
ହଁ ପାଟଣାଗଡ଼ ଏରିଆ ଅଛି ମୁଁ।
ବି ତ ଆପଣ ବହୁତ। ସେ ରଥଯାତ୍ରା ଟାଇମ୍ ରେ ବୋହୁତ୍ ବଢିଆ ଯାତ୍ରା ହୁଏ ସେଇଟା ମୁଁ ଶୁଣିଥିଲି।
ହଁ ଆଉ ବହୁତ୍ ଜାଗା ଅଛି ଯୋଉଠି କି ମାନେ ତିନି ତିନିଟା ରଥ ବି କଲେଣି। ମାନେ ପାଟ୍ଣାଗଡ଼ ହେଲା ତାପରେ ମାନେ ଆଉ ଗୋଟେ ପାଟ୍ଣାଗଡ ପାଖରେ ଗୋଟେ ଭଇଁସା ବୋଲି ଗୋଟେ ଗାଁଟେ ଅଛି ସେ ଗାଁରେ ବି କଲେଣି ତାପରେ ଆମ୍ ମର ଗାଁ ଆମ୍ର। ଆଗଲ୍ ପୁର୍ ସାଇଟ୍ ରେ ଗୋଟେ ଅଛି ଗୋଟେ ଗାଁ ଟା ସେଇଠି ମାନେ କଲେଣି ରତବୋଲିକି ଗୋଟେ ଜାଗାଟେ ଅଛି। ମାନେ ଅଧିକାଂଶ ଜାଗାରେ ତିନି ତିନିଟା ରଥ କଲେଣି ଆଗରୁ କଣ ହଉଥିଲା କି। ରାସ୍ତା ଟା ଟିକେ ଜାମ୍ ହଉଥିଲା ଛୋଟ ଛୋଟ ରାସ୍ତା ଥିଲା ବୋଲି ଆଗରୁ ସେତିକି ମାନେ ଗୋ ଗୋଟେ ଗୋଟେ ରଥରେ କରିଦଉଥିଲେ। ଏବେ ସମସ୍ତଙ୍କର ମାନେ ରୋଟ ଘାଟ ଠିକ୍ ରାସ୍ତା ଗୁଡ଼ାକ ଠିକ୍ ହେଲାଣି। ଗୋଟେ ତିନି ତିନିଟା ରଥ ବି କରୁଛନ୍ତି ଗୋଟେ ଗୋଟେ ଗାଁ ରେ ନେ। ଆଉ ବୋହୁତ୍ ଜ ଜାକ ଜକମରେ ଏବେ ବି କରୁଛନ୍ତି।
ମତେ ତ ସବୁଠୁ ଏଇଟା ବେଶୀ ଭଲ ଲାଗେ କି ଲୋକ ଯୋଉ ରଥ ଟାଣୁଥାନ୍ତି ନା। ଟାଣିବା ବି ମତେ ବୋହୁତ୍ ପସନ୍ଦ୍ ରଥଯାତ୍ରାରେ ମୁଁ ଯିବି ଯଦି ଦେଖି। ତ ସେ ଯୋଉ କଣ କୁହନ୍ତି ସେଟା। କୁ ରସି ଯୋଉ ଲାଗିଥାଏ ନା ସେଠି।
ଆଜ୍ଞା ଆଜ୍ଞା। ଆଜ୍ଞା ବୋହୁତ୍ ଭଲ ଲାଗେ ହଁ କିନ୍ତୁ ବୋମ୍ ବୋହୁତ୍ ଭିଡରେ ବେଶୀ ଟା ସମୟ ପାଇଁ ଟାଣି ପାରିବେନି ସେଇଟା। ଆମର ରଥଯାତ୍ରାରେ ତ ପୁରୀ ବି ଯିବା ପାଇଁ ବୋହୁତ୍ ଭଲ ଲାଗେ। କିନ୍ତୁ ଏତେ ଭିଡରେ‌‌। ପୁରୀ ସେଇ ରଥଯାତ୍ରା ଯାଇପାରିବେନି ବାକି ସମୟରେ ଯାଇପାରିବେ ଦର୍ଶନ କରିପାରିବେ। କିନ୍ତୁ ରଥ ରଥଯାତ୍ରା ସମୟରେ ପୂର୍ବେ ଯାଇ ପାରିବାନି। ମାନେ କିନ୍ତୁ ମନ ଲାଗେ ମାନେ ଭଲ ଲାଗେ ଯିବା ପାଇଁ କିନ୍ତୁ ଯାଇପାରିବାନି ଏତେ ଭିଡରେ କଣ ଯାଇପାରିବେ। ଦେଖିପାରିବେ।
ହଁ ହଁ ହେବି ଠିକ୍ ଅଛି ସ
ଠିକ୍ ଅଛି ସାର୍ ନାଇଁ ମ୍ୟାଡ଼ାାମ୍ ଆପଣଙ୍କୁ କ ଥା ବୋହୁତ୍ ଭଲ ଲାଗିଲା ଆଉ ନେକ୍ସ୍ ଚେଷ୍ଟା ହେବା ଆପଣଙ୍କୁ କରିବି କଥା ହେବା ଆପଣଙ୍କୁ ଠିକ୍ ଅଛି ଧନ୍ୟବାଦ୍।